ହ୍ୟାଲୋ ସାର୍ ନମସ୍କାର ସାର୍।
ଆଉ କେମିତି ଅଛନ୍ତି ସା ମୁଁ ବଢିଆ ଅଛି ଆଶା ବିନ୍ଦାଶ୍ ରେ ଆପଣ କେମିତି ଅଛନ୍ତି? ହଁ ଆପଣ ଖାଇସାରିଲେ ନା କଣ ଟିଫିନ କରି ଛନ୍ତି ନା ମାନେ ଭାତ ଫାତ ଖାଇଲେନି।
ନାଇଁ ମୁଁ ଜଳଖିଆ ତ କରିଥିଲି ଏବେ ଅଧଘଣ୍ଟା ହେଲା ମୁଁ ଜଳଖିଆ କରିଥିଲି।
ଆପଣ ପଖାଳ ପଖାଳର ଚେଷ୍ଟ ଜାଣିଛନ୍ତି କି ନାଇଁ ପଖାଳର ଚେଷ୍ଟ କଣ ଜାଣି ମାନେ ପଖାଳ ସହିତ ଆଉ କଣ ମାନେ ଇଏ ରହିଛି ମାନେ ରେସିପି ଗୋଟେ?
ରେସିପି ଆପଣ ତ ଜାଣିଛନ୍ତି ଯେ ଓଡିଆ ଖାଦ୍ୟ ଆପଣ ଜାଣିଥିବେ ଓଡିଆ ଘରେ ଘରେ ପରିଚିତ ପଖାଳ ଭାତ ସେ ପଖାଳ ସହିତ ବିଭିନ୍ନ ପ୍ରକାରର ମଧ୍ୟ ସରଞ୍ଜାମ ଯେମିତି ଆପଣ ଜାଣିଥିବେ ପଖାଳଟା ଜାଣିଛନ୍ତି କେମିତି ହୁଏ ପଖାଳଟା ରାତି ଭାତ କୁ ପାଣିରେ ଦୁବେଇ ରଖିବେ ପୁଣି ସକାଳକୁ ସେଥିରେ ଲୁଣ ପକାଇବେ ତା ସହିତ ଆପଣ ବିଭିନ୍ନ ପ୍ରକାରର ମଧ୍ୟ ଆଇଟମ୍ ଖାଇପାରିବେ ଯେମିତିକି ଆ ପଖାଳ ଭାତକୁ ଶାଗ ଭଜା ଶାଗ ଭଜାଟା ଆପଣ ଜାଣିଥିବେ କେତେ ଦେହ ପାଇଁ ପୁଷ୍ଟିକାରକ ଶାଗ ଭଜା ତା ସହିତ ବଡ଼ି ଚୂଡ଼ା ତା ସହିତ ବଡ଼ିକୁ ଭାଜିକି
ଆଳୁ ଚକୁଟା ମାନେ ମନ୍ଥା ହଉଥିଏ ବଢିଚୁରା ମୁଁ ଜାଣିଚି ବଢ଼ିକୁ ଭାଜିକି ମରିଚକୁ ଭା ଭାଜା ଯାଏ ଶୁକୁଲା ମରିଚ ମାନେ କଞ୍ଚା ମରିଚ ଏତ ତେରେ ମାନେ ତାର ଟେଷ୍ଟ ନାହିଁ ଶୁକୁଲା ମରିଚ ଭାଜା ଯାଏ। ବଢି ତାପରେ ନୁଣଠୁ ମ ନ୍ଥା ଯାଏ ଯାହା ଦ୍ଵାରା ଯାହା ଦ୍ଵାରା ବଢିଚୁରା ହୁଏ ତୋରାଣୀ ମାନେ ବାସ ସୀ ତୋରାଣୀ ବି ତାହିଁରେ ପକାଯାଏ। ଆପଣ ଜାଣିଥିବେ ଆଉ ଆଳୁ ମନ୍ଥା ଗୋଟେ
ଦିବସ ରୂପେ ପାଳନ କରାଯାଉଛି ପଖାଳ ଦିବସ ପଖାଳକୁ ନେଇକି ଆଚ୍ଛା ପଖାଳରେ ପୁଣି ଆହୁରି ଗୋଟିଏ ଅଛି ଯେ ଆଳୁ ଆଳୁ ପର ଟା ଯୋଉଟା କି ଆଳୁକୁ ସିଝେଇକି ସେଥିରେ ପିଆଜ
ମାନେ କଞ୍ଚା ପିଆଜ କଞ୍ଚା ଲଙ୍କା ଝାଡିବା ଦ୍ଵାରା ତାର ଆଳୁ ଆଳୁ ଉଁ ଉଁ ଯା ହଉ। ବର୍ଜାର ଟେଷ୍ଟ ଟା ବଢିଥାଏ ଯାହା ଦ୍ଵାରା ମାନେ ପଖାଳ ଭାତରେ ଆଉ ପଖାଳ ଭାତରେ ମାନେ ଆଳୁ ମନ୍ଥା ଟା ବ ଆଉ ଯୋଉ ନନଭେଜ ର ଆପଣ ପଖାଳ ରେ ଖାଇପାରିବେ କିଛି ନାହିଁ ମାନେ ଶୁଖୁଆ ପୋଡା।
ଆଚ୍ଛା ଶୁଖୁଆ ପୋଡା ସେ ଆମ ସେଇଟା ବି ଘର ଘରେ ସେଟା ଓଡିଆ ଘରେ ମଧ୍ୟ ପଖାଳ ଭାତକୁ ଶୁଖୁଆ ପୋଡ଼ା ହୁଁ ଆଚ୍ଛା ଆପଣ କେବେ ସ୍ୱାଦ ନେଇଛନ୍ତି ଏଇିତି ପଖାଳ ଭାତକୁ ଏଇ ପ୍ରକାର ବିଭିନ୍ନକାର ପ୍ରକାରର ଆପଣ ଯାହା କହିଛି କହିଲେ ପଖାଳକୁ ଶାଗ ଭଜା ବଡ଼ି ଚୁଡ଼ା ସବୁ ପଖାଳକୁ ଉଁ ଆମର ଆପଣ ଜାଣିଥିବେ ପଖାଳକୁ ମଧ୍ୟ ଭେଣ୍ଡି ଭଜା ମଧ୍ୟ ପଖାଳ ପଖାଳକୁ ପୋଟଲ ଭଜା ମଧ୍ୟ ବିଭିନ୍ନ ପ୍ରକାର ପଖାଳ ଭାତକୁ କଲରା ଭଜା ମଧ୍ୟ ହୋଇଥାଏ।
କିନ୍ତୁ ଆପଣ ଶୁଣନ୍ତୁ ଆଚ୍ଛା ସାର୍ ଶୁଣନ୍ତୁ ଆପଣ ପଖାଳକୁ ଭେଣ୍ଡି ଭଜା ସହିତ ପଖା ପଖାଳକୁ ମାନେ ଶୁଖୁଆ ପୋଡ଼ା ଆଉ ଶାଗ ଭଜା ଦ୍ଵାରା ଆପଣଙ୍କୁ ଟେଷ୍ଟ ଟା ପୁରା ବଢିବ ଆପଣ ଜାଣିଥିବେ। ଆଉ ଯୋଉ କହୁଛନ୍ତି ପୋଟଳ ତା ଏତେ ପ୍ରାଧାନ୍ୟ ଦିଆ ନାହିଁ ଆମର ଏଇଆଡେ ମାନେ ପୋଟଳ ତା ବୋଲି ଆମର ଇଆଡେ ପୋଟଳକୁୁ ଏତେ ଇଏ ନାହିଁ ଶୁଖୁଆ କିମ୍ବା
କିମ୍ବା ଶାଗ କିମ୍ବା ବଡ଼ିଚୁୁରା
ଆଉ ବାଇଗଣ ମାନେ ବାଇଗଣ ମାନେ ଭଜା ହେଇଥିବ ମାନେ ତାୱା ଭଜା ଏ ଟାଇପ ର ବି ଆମର ଚାଲେ ଆଉ ଭେଣ୍ଡି ଚୁ ଭଜା ଏଇ ଟାଇପ ର ଆଉ ସେତ୍ ତେ ଇଏ ନାଇଁ ଖାଉଛନ୍ତି ନୁକ କିନ୍ତୁ ସେତେ ନାଇଁ।
ଖାଉଛନ୍ତି ଆଚ୍ଛା ଭେଣ୍ଡିର ଆପଣ ଜାଣିଥିବେ ଯେ ମୁଁ କହିବାକୁ ଗଲେ ଆପଣ ଯେମିତି ପଖାଳ ଯେମିତି କହେ ପଖାଳର କେତେ ପଖାଳି ଉପକାରିତା ଅଛି ଆପଣ ଜାଣିଛନ୍ତି? ଯେ ପଖାଳ ଖାଇଲେ ଆମକୁ କିଭଳି ଶକ୍ତି ମିଳିଥାଏ ସେଇ ପଖାଳ ବାସି ତୋରାଣି ବାସୀ ତୋରାଣି ତୋରାଣି ଟି ଖାଇବାକୁ ଦ୍ଵାରା ଆମର ଶକ୍ତିରେ ଅନର୍ଜି ଆ ଆସିଥାଏ ଆଉ ଯେକୌଣସି ଆମ କାମକୁ କରିବାକୁ କ୍ଷେତକୁ ଯାଉ କିମ୍ବା କୌଣସି ଆମର କାର୍ଯ୍ୟ କରମ କର୍ମକ୍ଷେତ୍ରକୁ ଯାଆନ୍ତୁ ଆପଣ ଦେଖିବେ ଶ୍ ଆପଣଙ୍କୁ ବହୁତ ଟିକେ ଶକ୍ତି ଫିଲ୍ ହେବ ହୁଁ।
ସକାଳୁ ଖାଇବା ଦ୍ଵାରା ଯାହାଦ୍ୱାରା ଆପଣ ଯିବେ ମନକର ବିଲକୁ ଯିବେ ମୁଁ ଶୁଣନ୍ତୁ ଆପଣ ଙ୍କୁ କହୁଚି ବିଲକୁ ବୁଝିଲେ ଯାହା ଦ୍ୱାରା ଆପଣ ବିଲକୁ ଗଲେ ବି ସେଇ ପଖାଳ ମାନେ ବାସି ତୋରାଣୀ ଟିକେ ଆଉ ପଖାଳ ଖାଇଥିବେ ଯାହା ଦ୍ୱାରା ଆପଣ ଯଦି ମାନେ ଦଶଟା ବାରଟା ବାଜିଲେ ବି ଆପଣଙ୍କୁ ଉଁ ଯାହା ଏନର୍ଜି ଥିବ ଆପଣ ଯଥେଷ୍ଟ ହେଇଯିବ ଯାହା ଦ୍ୱାରା ଆପଣଙ୍କୁ ମାନେ ଏଇ ଥକା ଇଏ ନାଇଁ ମାନେ ହାଲିଆ ଏ ଟାଇପ ର ଅଳସ ନାଗିବନି ଆପଣ ଙ୍କୁ ବାରଟା ଭିତରେ ଆ ଫ୍ରୀରେ କାମ କରିବେ ଯାହା ଦ୍ଵାରା ଆପଣ ଆସିକିରି ଆଉ ଥରେ ଶୌଚ ହେଇପାରିବେ ଆପଣ ଯାହା କରିପାରିବେ ମାନେ ରେଷ୍ଟ ବି ନେଇପାରିବେ।
ଆଚ୍ଛା ତା ସହିତ ପଖାଳଭାତକୁ ମଧ୍ୟ ଆପଣ ଜାଣିନଥିବେ ସେଟା ହଉଚି ଗୋଟେ ମାଣ୍ଡିଆ ଯାଉ ସେଟା କି ଆପଣ ଜାଣିଥିବେ ମାଣ୍ଡିଆ ମଧ୍ୟ ମାଣ୍ଡିଆ ଦିବସ ମଧ୍ୟ ବର୍ତ୍ତମାନ ଏବେ ଓଡ଼ିଶାରେ ମଧ୍ୟ ପାଳନ କରାଯାଉଛି। ଆପଣ ଜାଣିଥିବେ ଯେ ମାଣ୍ଡିଆକୁ କିଭଳି ଭାବରେ ଚାଷ ଆପଣ ଜାଣିଥିବେ ମାଣ୍ଡିଆ ଚାଷ କିଭଳି କରାଯାଏ ଧାନ ଚାଷ ପୂର୍ବରୁ ମାଣ୍ଡିଆ ବୁଣି ସେଥିରେ ମାଣ୍ଡିଆକୁ ପୁଣି ଏଥିରେ
ମାନେ ଧାନ ଚାଷ ପୂର୍ବରୁ ଆଗ ମାନ୍ ଯଉ ରାଶି ଯୋଉ ଟାଇପ ର ଚାଷ ହୁଏ ମାଣ୍ଡିଆ ସେ ଚାଷ ସେଇ ଟାଇପ୍ ର ଆମର
ହଁ ଆଛା ତାହାର ମାଣ୍ଡିଆ ଧାନଚାସ ପୂର୍ବରୁ ମାନେ ଶୁଖା ମାନେ କାଟିକି ତାକୁ ନେଇକି ପୁଣି ଶୁଖେଇବେ ଶୁଖେଇେ ବିଭିନ୍ନ ତାକୁ ପ୍ରଣାଳୀ ରେ ତାକୁ ସଫା କରି କି ତାକୁ ବାହାର କରିବେ ମାଣ୍ଡିଆକୁ କିଭଳି ଭାବରେ ମେସିନରେ ପକାଇକି ହୋଉ କି କିମ୍ବା କୌଣସି ଭାବରେ ହଳ ଲଙ୍ଗଳ ଉଁ ବୁଲାଇକି ଯେମିତି ଆପଣ କରିଥିବେ ବେଙ୍ଗଳା ବୁଲାଯାଏ ଆ ଧାନ ଯେମିତି ବେଙ୍ଗଳା ବେଙ୍ଗଳା ବୁଲା ଯାଇକି ସେଠାରେ ଚାଷ ମଧ୍ୟ ବୋହୁତ କରାଯାଏ ଆଉ ସେଇ ମାଣ୍ଡିଆ ଯୋଉ ମାନଡ୍ ମାଣ୍ଡିଆକୁ ହା ଆଣିକି ଯୋଉଥିରେ ପେଶା ଯାଇଥାଏ ପେଷିଲା ପରେ ଯୋଉ ଗୁଣ୍ଡକୁ ଆପଣ ଜାଣି ଅଳ୍ପ ତୋରାଣି ଗରମ କରିବେ ସେଥିରେ
ମାଣ୍ଡ ବି ଖାଇନ ମାଣ୍ଡିଆ ମାନେ ମାଣ୍ଡିଆ ଯାଉ କୋଉ ଟାଇପ ର ହୁଏ ଆପଣ କହୁ କାହିଁକି ନା ମାଣ୍ଡିଆ ଯାଉ ଏଇ ଟାଇପ ର ହୁଏ ମାନେ କଣ ଆମର ଏଇପଟେ କଣ ହୁଏ ଜାଣିଚନ୍ତି ଆପଣ? ଶୁଣ ଶୁଣନ୍ତୁ ଆପଣ ଆମର ଏଇ ପଟେ କଣ ହୁଅନ୍ତି ଜାଣିଚନ୍ତି?
କିପଣ ଆପଣଙ୍କ ସେପଟେ କିପରି ହେଇଥାଏ ମୁଁ ଜଣେ ଜାଣିବାକୁ ଇଚ୍ଛୁକ ହେବି ଆପଣଙ୍କ ସେପଟେ ସେଇ ମାଣ୍ଡିଆକୁ କିଭଳି ଭାବରେ ଅ ରୋଷେଇ କରାଯାଏ ଆଉ ମୁଁ ବି ଆପଣ ଜାଣିବାକୁ ଆପଣ ଜାଣିବେ ଯେ ଆମର ଏପଟେ କିପରି ଭାବରେ ରୋଷେଇ କରାଯାଏ।
କୁହନ୍ତୁ?
ନ୍ତୁ। ମାଣ୍ଡିଆ ଚାଷ ତ ଆପଣ ଜାଣିଥିବେ ମୁଖ୍ୟତ ଓଡିଶାର ଗୋଟେ ମୁଖ୍ୟ ଚାଷ ଯେମିତି କିି ଆମର ଦେଖିବାକୁ ଗଲେ ଧାନ ଚାଷ ଯେମିତି ହୁଏ ସେମିତି ମାଣ୍ଡିଆ। ଆଖୁ ବିଭିନ୍ନ ପ୍ରକାର ଚାଷ ହୁଏ କିନ୍ତୁ ମାଣ୍ଡିଆ ଟା କାହିଁକି ବିଶେଷ ଉପଯୋଗୀ କାହିଁକି କି ନା ସେଥି ଯୋଗୁ ମାଣ୍ଡିଆ ଯୋଉ ମାଣ୍ଡିଆ ଯାଉ କରାଯାଏ ସେ ଯାଉ ଖାଇବା ଦ୍ଵାରା ଲୋକମାନଙ୍କୁ ମଧ୍ୟ ବୋହୁତ ବହୁତ ଶକ୍ତି ଫିଲ୍ ହୁଏ ଯେମାନେ ଆପଣ ଜାଣି ଥିବେ ଯେ ବହୁତ ଏନେର୍ଜି ଆସିଥାଏ ଆଉ କୌଣସି କାମ କରିବାକୁ ମଧ୍ୟ ଥକାପଣ ଲାଗିନଥାଏ ଯାହା ଆପଣ ଥରେ ଖାଇଦେଲେ ଦିନ ସାରା ନ ଖାଇଲେ ବି ମଧ୍ୟ ତାହା ସେ ଆପଣଙ୍କୁ ଶକ୍ତି ଯୋଗେଇଥିବ ମାଣ୍ଡିଆରେ ଏଗୁଡ଼ିକ ସବୁ ଉପଯୋଗିତା। ଛି ମାଣ୍ଡିଆକୁ ଗରମ କରି ସେଥିରେ ତୋରାଣି ଗରମ କରି ସେ ଥିରେ ପକେଇକି ତାକୁ ଘାଣ୍ଟା ଯାଇଥାଏ ତାପରେ ତାକୁ ଖୁଦ ପକା ଯାଇଥାଏ। ଯାହା ଫଳରେ ମାଣ୍ଡିଆ ସେ ଯା ଯାଉ ରାତିରେ ରଖିବା ଦ୍ଵାରା ସକାଳୁକୁ ସେଇଟା ଆମ୍ବିଳି ହୋଇ ଆମ୍ବିଳି ତୋରାଣୀ ର ହେଇଯାଇଥାଏ ସେ ଆମ୍ବିଲି ତୋରାଣି ହେଇକି ଉଁ ହୁଁ ବାସି ତୋରାଣି ରେ ସକାଳୁ ତା ସହିତ ପଖାଳ ପଖାଳ ଭାତ ସହିତ ଜାଉକୁ ଗୋଳେଇ ଗୋଳେଇ ଆପଣ ଖାଇପାରିବେ ବହୁତ ଆପଣଙ୍କୁ ସେଇଟା କଲେ ତୃପ୍ତି ଲାଗିବ ଶକ୍ତି ମଧ୍ୟ ମଧ୍ୟ ବହୁତ ମିଳିବ ଖାଇବାକୁ ତା ସହିତ ଆପଣ ତା ସହିତ କିଛି ବି ନେଇପା କେବେ ଯାଉ ସଇତ ଯେମିତି ଆପଣ ଯେମିତି ଏବେ ପଖାଳ ସହିତ ଯେମିତି କଇଲେ ଯେମିତି ଯେ ବସ୍ ଶାଗ ଭଜା, ବଡ଼ିଚୁଡ଼ା, ଆପଣ ବି ମଧ୍ୟ ନେଇପାରିବେ ଏଥିରେ ଯେକୌଣସି ପ୍ରକାର ଭଜା ହଉ ମାଛ ହଉ ଆମର ମତେ ଏଠାରେ ବହୁତ ଲୋକ ମାଛ ମଧ୍ୟ ଖାଉଚନ୍ତି ରୋହି, ଚିରିମ୍ ପ୍ରମୁଖ ସେଥି ମଧ୍ୟ ଖାଉଚନ୍ତି। ତ ଆପଣ ଆ ସହିତ ମଧ୍ୟ ଯାଉ ସହିତ ମଧ୍ୟ ଆପଣ ଏ-ଏଇ ସବୁ ଜିନିଷ ବି ନେଇପାରିବେ ଆଚ୍ଛା ଆ ଆପଣଙ୍କ ସେପଟେ କିଭଳି ହଉଚି ଯାଉ ମାଣ୍ଡିଆ କଇଲେ?
ଆମ ଆମର ଏଇପଟେ ମାନେ ଆପଣ ଜାଣିଥିବେ। ମାନେ ମାଣ୍ଡିଆ ଉଁ ସ ରାତିରେ ହୋଇଥାଏ ମାନେ ଯାଉ ରାତିରେ ହୋଇଥାଏ ସକାଳୁ ବାସି ତୋରାଣୀ ଥିବ ପୁଣି ମାନେ ବାସି ଭାତ ଥିବ ତାଙ୍କୁ ରଖାଯାଏ ଯାହା ଦ୍ଵାରା ଯାଉ ହଉ ମାଣ୍ଡିଆ ଚୁନା ପକେଇକି ଘାଣ୍ଟା ଯାଏ। ଯାଉ ପ୍ରସ୍ତୁତ ହୁଏ ମାନେ ସକାଳ ତାତାଲା ଯାଉ ହିରୋଇନ୍ ମାନେ ବାସି ଯାଉକୁ ଲୋକମାନେ ସକାଳୁ ଖାଇ ଯାଆନ୍ତି ଏଇ ଟାଇପ ର ଆମର ଏଇପଟେ ହୁଏ।
ଆଛା ଆପ ଆପ ଆପଣଙ୍କ କହିବା ମତରେ ପ ଧତି ଯୋଉ ପ୍ରକାର ହଉଚି ହଉ କିନ୍ତୁ ତାର ଉପକାରିତା ସମ ତା ପାଖରେ ସମାନ ଜଣା ପଡିଥାଏ ଏ ପଖାଳ ଖାଇଲେ କିପରି ଭାବରେ ଉପଯୋଗିତା ମିଳିଛି ସମସ୍ତଙ୍କୁ ସେପରି ଯାଉ ଖା ଖାଇଲେ କିପରି ଉପଯୋଗିତା ମିଳୁଚି ହେଲା ତ ବିଭିନ୍ନ ପ୍ରକାର ଉପଯୋଗିତା ସମ ତକୁ ମିଳୁଥାଏ ଯେ କୌଣସି ପ୍ରକାର ତମେ ପ୍ରସ୍ତୁତ କର ସେ ତୁମେ ଯାଉ ଆଉ କ କରିକି ସେତିରେ ଭାତ ପକାଅ କିମ୍ବା ଜାଉରେ ପାଣି ମାରିକି ଖାଅ ମଧ୍ୟ ସେଇ ଜାଉରେ ଉପଯୋଗୀତା ଆପଣଙ୍କୁ ମାଣ୍ଡିଆରେ ଉପଯୋଗୀତା ମିଳୁ। ନା କଣ କଉଚନ୍ତି ଆଜ୍ଞା ତ ବିଭିନ୍ନ ପ୍ରକାର ଉପଯୋଗିତା ଆମେ ଦେଖିବାକୁ ମିଳୁଚି ଯେ ମାଣ୍ଡିଆ ଯାଉ ମୋତେ କିନ୍ତୁ ଅ ଯେ-ଯେତେ ଯୁଗ ଆଗ ଆଗେଇ ଯାଉଚି ପିଲାମାନେ ଲୋକମାନେ ବର୍ତ୍ତମାନର ପିଲାମାନେ ମଧ୍ୟ ଉଁ ଏଥିପ୍ରତି ଟିକେ ଅବହେଳା କରୁଚ ଆଜିକାଲି ଲୋକମାନେ ଯାଉ ପଖାଳ ମାଣ୍ଡିଆ କୁ ଧୀରେ ଧୀରେ ଭୁଲିବାକୁ ଲାଗିଲେଣି ସେଥିପାଇଁ ବୋଲି ମଧ୍ୟ ଏବେ ଆମେ ମାନେ ସେଇ ମନେଇବା ପକେଇବା ପାଇଁ ପୁରୁଣା କଥାଟି ଆମର ଯେତେବେଳେ ଲୋକମାନେ କିଛି ଖାଇବାକୁ ନ ମିଳୁଥିଲା ସେତେବେଳେ ମଧ୍ୟ ପଖାଳ ଟିକିଏ ଲୁ ଲୁଣ ଲଙ୍କା ଟିକେ ଏବଂ ଯାଉ ସହିତ ଖାଇକି ମଧ୍ୟ ସେମିତିରେ କାମ-ଖତ୍ କର୍ମକ୍ଷେତ୍ରକୁ ଯାଉ
ଏବେ ବି ଯାଉଚନ୍ତି ସେ ଟାଇପରେ ଏବେ ବି ଚାଲୁ ଚି ମାନେ ଜାଉ ମାନେ ଏତେ ମାନେ ଖରା ଦିନେ ଜାଉକୁ ବେଶୀ ମାନେ ଇଏ କରାଯାଏ ଲୋ ଲୋକମାନଙ୍କର ଜାଉ ପଖାଳ ଖାଇକି ଯାଇଥାନ୍ତି କର୍ମକ୍ଷେତ୍ରକୁ ସକାଳୁ ମାନେ ମର୍ଣିିଂରେ ଯା ଆନ୍ତି।
ହୁଁ ମନେ ନିଅ ଆପଣ ଦେଖିଥିବେ ବିଭିନ୍ନ ପ୍ରକାର ଯେମିତି କି ବଡ଼ ବଡ଼ ଗ୍ରାଉଣ୍ଡ୍ ମାନଙ୍କରେ ଯୋଉଠିରେ ଖେଳ ପଡ଼ିଆମାନଙ୍କରେ ଯୋଉମାନେ ଯୋଉମାନେ ଏକ୍ସେସାଇଜ୍ ଯୋଉମାନେ ବ୍ୟାୟାମ କରିଯାଉଚତି ଲୋ କମାନେ ମଧ୍ୟ ଏଠାରୁ ବ୍ୟାୟାମ କରି ଫେରିଲା ମଧ୍ୟରେ ମଧ୍ୟ ଜାଉ ମାଣ୍ଡିଆର ଗୋଟିଏ ମିଶ୍ରଣ କରି ଇ ବିକା ଯାଇଥାଏ ତାହା ମଧ୍ୟ ଲୋକମାନେ ବହୁତ ବ୍ୟବହାର କରୁଛନ୍ତି କିନ୍ତୁ ମାଣ୍ଡିଆ ନିଜେ ଘରେ ବନାଇକି ଖାଇବା ଘର ଫ୍ୟାମିଲି ସହିତ ପିଲାମାନଙ୍କ ସହିତ ତା ପତି ଦେଖେ ଏଠି କମି ଗଲାଣି ସେଥିଏ ମଧ୍ୟ ଲୋ କମାନୁ କିଭଳି ଭାବରେ ସେଇ ଆମର ଜାଉ ପଖାଳର ମାଣ୍ଡିଆ ଉପକାରିତା ଆଉ ତୋ କି ପରି ଭାବରେ ସେଡ଼ାକୁ ସମସ୍ତିଙ୍କି ବ୍ୟବହାର କରିବେ ସେଥିପାଇଁ ବୋଲି ମଧ୍ୟ ଆମର ଓଡ଼ିଆ କୁ ଓଡ଼ିଆ ସାହିତ୍ୟର ଆମର ବଜାୟ ରଖିବା ପାଇଁ ବୋଲି ଆମର ଘର ଘର ଉପଜିତ କରିବା ପାଇଁ ବୋଲିକିରି ଆମର ମାଁ ଡିଆ ଆଉ ପଖାଳ ଦିବସ ମଧ୍ୟ ପାଳନ ମଧ୍ୟ କରାଯା ଆପଣ ଜାଣିଥିବେ ମାଣ୍ଡିଆ ଦିବସ ମଧ୍ୟ ପାଳନ କରାଯାଏ ପ ଖାଳ ଦିବସ ମଧ୍ୟ ପାଳନ କରାଯଏ। ଓଡ଼ିଶାରେ ହୁଁ ପଖାଳ ଦିବସରେ ମଧ୍ୟ ବିଭିନ୍ନ ପ୍ରକାରର ଆମ୍ ପ୍ରକାରର ବ୍ୟଞ୍ଜନ ବନା ଯାଇଥାଏ ତ ଆପଣ ଜାଣିଥିବେ ଛଣା ହଉ ଭଜା ହଉ ତି କିଭଳି ଭାବରେ ସେ ପରିଚିତ ହୋଉ ତା ସହିତ ଅଟେ ପଖାଳ ଟିକେ ଥିବା ଆପଣ ନୁଁ ବହୁତ ପଖାଳ ଖାଇବାକୁ ମନେ ବହୁତ ପସନ୍ଦ କରନ୍ତି। ଆପଣ ପଖାଳ ଖାଇବାକୁ ପସନ୍ଦ କରନ୍ତି? ଘୃ।
ପଖାଳ ହଁ ମୁଁ ପଖାଳ ସକାଳୁ ପଖାଳ ଇ
ଆଚ୍ଛା ମୁଁ ବି ମହୁତ୍ ବ ମୁଁ ବି ମଧ୍ୟ ବହୁତ ପଖାଳ ଖାଇବାକୁ ବହୁତ୍
ମାନେ ଆମର ଇଆଡ଼େ ଶୁକୁଲା ହୁଏ ମାତ୍ର କ ଶୁକୁଲା ପ ମାନେ ରା ନାଇଟ୍ ର ହୁଏ ଡେରେ ନାଇଁ ଡେରେ ପ୍ରାୟ ଆମ ସମସ୍ତ ଫ୍ୟାମିଲିରେ ସବୁ ପଖାଳ ଖୁଆନ୍ତି ଯାହା ଦ୍ଵାରା ପଖାଳ ଆ ମୋର ଏତେ ମାନେ ଇଏ ହେଲାନି ନାଁ ପଖାଳ ନ ଖାଇଲେ ମାନେ ଶୁକୁଲା ଖାଇଲେ ଭାତ ନନ୍ ଖାଇବ ନ ଖାଇଲା ଭଳିଆ ନାଗେ ଏଟ୍
ଆଚ୍ଛା ଆମର ବି ସେମ୍ ଆପଣଙ୍କ ଭଳି ହିଁ ମୋର ହିଁ ବ୍ରାହ୍ମଣ ଘର ଫ୍ୟାମିଲିର ଏହି ପକାର ଆମର ପରିବାରର ସମସ୍ତ ସଦସ୍ୟମାନେ ପଖାଳ ଖାଆନ୍ତି ଆମର ଜାଉଁ ମାଣ୍ଡିଆ ଦ୍ଵାରା ମାଣ୍ଡିଆ ମଧ୍ୟ ମୁଦେ ବ୍ୟବହାର କରୁଚନ୍ତି କାହିଁକି ନାଁ ଯାହାକେ ସେ ଆମର କେତେ ଶରୀର ପାଇଁ କେତେ ଉପଯୋଗୀ ସେଇଟା ହିଁ ଜଣାଯାଇଥାଏ। ତ ବହୁତ ଖୁସି ଲାଗିଲା ଆପଣ ସହିତ ଶୁ କଥା ଆପଣଙ୍କ କଥା ଶୁଣିକି ହୁଁ ଆପଣଙ୍କର କିଭଳି ମାଣ୍ଡଚାଷ ହୁଏ
ହୋଉ ଆଜ୍ଞା ଆସନ୍ତୁ।
ଆମର ଏପଟେ ଦେଖନ୍ତୁ
ରହିଲି ଆଜ୍ଞା ଆପଣ ଟିକେ ହଁ ରହିଲି।